ସାଙ୍ଗ।
ହଁ କଣ କରୁଥିଲେ? ତମ ସ୍ଵର ଶୁଭୁନି ମ ଶୁଭୁନି ଶୁବିଲା ଶୁବିଲା।
ସେଇଟା ବାହାର କର।
ହଁ ଶୁଭିଲା ଏବେ?
କଅଁ ହେଲା? ହଁ ହଁ ହଁ ହଁ।
କଣ୍ କରୁଚୁ?
ଗାଧେଇକି ଆଇଲି।
ସକାଳୁ ସକାଳୁ ଗାଧଇ ପଡିଲୁଣି, ଆଉ କଣ? ମୁଁ ତ ଏଠି ବସିକି ରୋଷେଇ କରୁଛି ଆଉ।
ଗରମ ହଉଥିଲା ସେଇଥିପାଇଁ, ହଁ ଠିକ୍ ଅଛି।
ମୁଁ ରୁଟି କରୁଛି। ଆଉ, କୁଆଡ଼େ ହଜି ଯାଇଥିଲୁ କଲ ଫଲ କରୁନଥିଲୁ?
ଥିଲି ଭଉଣୀ। ଘର।
ତମ ଭଏସ ଶୁଭୁନି, କଟି କଟିକି ଆସୁଛି, ନେଟୱାର୍କ ଜାଗାକୁ ଯାଅ।
ବ୍ୟସ୍ତ ରେ ଇଏ କରୁଛି ରହି ରହିଯାଉଚି। ଏ ଆଡେ ସାଡେ କାମ ବହୁତ କରୁଚି ଆଉ।
କେବେ? ଚାଲିବା ଟା ବହୁତ।
କଣ ହେଲା?
ମୁଁ କହିଲି ଘର କାମ କେବେ ସବୁ ସରିବ?
ସରି ବ କେବେ କେଜାଣି। ଝିଅ ହେଲା ତ ସବୁବେଳେ କାମ କାମ କେବେ ସରେ ଝିଅ ପିଲାଙ୍କ
ଝିଅ ପିଲାଙ୍କ ର ସବୁବେଳେ କାମ ଥାଏ।
ହୁଁ ସେଇପା ଜୀବନ କାମ କାମ ତ ଜୀବନ- କିଛି ଖାଇନି ତୁ ପଠେଇବୁ ପା ଖାଇବି।
ଆଉ-
ହଉ ତୁ କହ? ଗାଧେଇବାକୁ, ରୁଟି ଖାଇବି
ରଜ ପାଇଁ ଡ୍ରେସ୍ ଫେସ୍ କରିସାରିଲୁଣି ନା?
ହଁ।
ତୁ କଣ ରଜ ପାଇଁ ଡ୍ରେସ ଫ୍ରେସ କରିସାରଲୁଣି ନା?
ତୁ କଣ କରଚୁ?
ତୁ ତ ରଜରେ ଡ୍ରେସ୍ ଫେସ୍ ନେଇ ଗଲୁଣି ଆଉ, ଆମର ବି ହେଇନି ହବ।
ଯା ହଉ ହବ ଆଉ
ତୁ ତ ନେଇକି ପଳେଇ ଆସିଲୁଣି, ଆମର ତ ହବ ଆଉ।
ହୁଁ, ହୁଁ
ଆଉ କୋଉ ସାଙ୍ଗ ସହିତ କଥା ହେଇନ?
ଗୋଟେ ଦେଇଦବୁ।
କଣ?
ମେହେନ୍ଦି ନଗେଇବା ଶିଖିଚୁ?
ମେହିବି ଲଗେଇବା, ମେହେନ୍ଦି ର ଏମ୍ ବି ଜାଣିନି।
ଯେ ସାଙ୍ଗ ଯଉ ନାଇଁ, ଏ ଆମ ଏଇ ଏଇ ଯୋଉ ଘର ପାଖରେ ଯୋଉ ସାଙ୍ଗ ସେ ଯୋଉ ନଗାଏ ମେହେନ୍ଦି। ତାକୁ ଡାକିଲେ ଘରକୁ ସେ ଆସିବନି?
ଘରକୁ ଆସିବନି ତୁ ତାକୁ ଯାଇକି କହିବୁ ତା ଘରେ ସେ ଲଗେଇଦବ
ସେ ସବୁବେଳେ ଫ୍ରି ଥାଏ କି?
ହଁ ସେ ଫ୍ରି ଥାଏ
ଓହୋ
ରାତିରେ ଦିନରେ ଖରା ବେଳେ ଯେତେବେଳେ ଦେଖିବୁ ତୁ ଫ୍ରୀ ଥିବୁ
ଡାକିଦଲେ ଏ ଗୋଟେ ଏ ଗୋଟେ ଅଛନ୍ତି ପାଖରେ ଭାଉଜ ସେ ଗୋଟେ ହାତରେ ନଗେଇ ଦେଇେଥାନ୍ତେ ସେ ଗୋଟେ ହାତରେ ନଗେଇ ଦେଇେଥାନ୍ତା
କି ପଳେଇ ଆସୁ ତାପରେ ଆ ପାଖ ଲଗେଇକି ପଳେଇ ଆସିବୁ
ଏଇ ପା ଆଗରୁ ନଗେଇ ଦେଇ ଥିଲେ ଭଲ ହେଇଥାନ୍ତା ଏବେ ନଗେଇ ଲାଠୁ ଚିଢା ହଉଛି
ତ ଦିଦି ଶିଖିନାନ୍ତି ପା
ନାବେ ସେ ଶିଖି ନାହାନ୍ତି
ଆଉ
ସେଇମାନେ ଖବଡା ଖବଡ଼ି ସେଇଭଳି ଶିଖିଛନ୍ତି
ଆଉ ଘରେ ସବୁ କଣ କରୁଛନ୍ତି?
ହେଇ ତୁ କାମରେ ବ୍ୟସ୍ତଅଛେ ସେ କଣ ରୋଷେଇ କରୁଛନ୍ତି ସେ ଝାଡୁ କରୁଛନ୍ତି ସେଇଭଳିଆ ଆଉ
ଟିକେ ଯୋର ରେ - ତମ ତମ ଭଏସ ପୁରା ସ୍ଲୋ ହେଇଯାଇଛି
କଣ ହେଲା?
ତୋ ପାଇଁ ଟିକେ ଜୋରରେ କଥା ହବ ତମ ଭଏସ ପୁର ସ୍ଲୋ ହେଇଯାଇଛି
ଓହୋ ଏବେ ଶୁଭିଲା
ହଁ ହଁ ଏବେ ସୁଭିଲା
ହୁଁ ଆଉ ତମ ଘରେ କଣ କରୁଛନ୍ତି?
ଆମ ଘରେ ସେ ଯାଇଛନ୍ତି ଆଉ ଗୋଟେ ଘରକୁ ମୁ ଏଠି ବସିକି ରୋଷେଇ କରୁଛି
କଣ ରୋଷେଇ କରିବ?
ଏ ଏବେ ରୁଟି ବେଲୁଛି
ଓ ହଉ କରିଦେ ରୁଟି କରିଦେବା ମୁଁ କହିବି ପଠେଇଦେ କଣ ଖାଇବୁ ରୁଟି ଦେଇକି କଣ କରିବେ?
ଅଣ୍ଡା ଆଳୁ ଭଜା
ହଁ ମୁଁ ବି ଏ ଯିବି ଟିକେ ତଖ କଥା ହେଇକି ବଜାର ଯିବି ଟିକେ କଣ ଗୋଟେ ଆଣିବି ଡ୍ରେସ ଟା ବ୍ଲାଉଜ ଗୋଟେ ଆଣିଥିଲି ତାକୁ ଫେରେଇବା ଯିବି ତାପରେ ଗୋଟେ କଣ ଗୋଟେ ଆଣିବି ସ୍ଲିପ କି ପାଣି ସେଗୋଡା
ହୁଁ ହୁଁ
କ୍ଲାସ ଫ୍ଲାସ ଜିବୁନୁ ଆଜି?
ନା ନା ଆଜି ଟିକେ ଇଆଡେ ଗୋଟେ ଅଛନ୍ତି ପିସି ଏଇ ଯୋଉ ଗୋଟେ ତାଙ୍କ ବାହାଘର ଅଛି ଯିବି
ଭୁଲି ଯାଇଥିଲି
ହୁଁ ହୁଁ
ଆଜି ଯିବୁ କାଲି ଯିବୁ ପର ଦିନ ଯିବୁ ତ ତା ବାହାଘର ଲାଗ ଲାଗିଛି ଆଉ
ହଁ ପା ନାଗିଛି ଗୋଟେ ଇଏ ହେଇପାରୁନି ଆଉ
ଯା ହଉ ତା ବାହାଘର ଲାଗିଛି ତୁ ବାହାଘର ବୁଲିବୁଲିକି ଭଲ ଭଲ ଜିନିଷ ଖାଇବୁ ଆଉ ସେ ଘରେ ବସେଇ ଖାଇବି ଆଉ
ହଁ ହ୍ୟାଲୋ
ସାଙ୍ଗ ନେଇକି ପଳା
ଆଉ।
ସାଙ୍ଗରେ ନେଇକି ପଳଉନୁ।
ହୁଁ ହୁଁ
ମୁଁ କହିଲି ଆମ ଆମ ଟିକେ ସାଙ୍ଗରେ ନେଇକି
କି କି ଆସନ୍ତୁ ଏ ଯିବା ଦ ଯିବା ମାନ ଦର୍ପଣ କରିଦଉଛି ଆ ସରି ଆଉ ଗୋଟେ ଗାଁ କୁ ଯିବା ସେଇଠି ଖାଇଦେଇକି ପଳେଇ ଆସିବା ମୁହଁରୁ ମୁହଁରୁ ମୁହଁରୁ ବାହାରି ପଡୁଛି ଆଉ।
ଗରମରେ ତ ସବୁ ବାହାରିବ ଆଉ।
ହୁଁ।
ଦି ଦିଇଟା ବାହାରି ପଡିବ ଗରମରେ
ହୁଁ ତୁ କହ କେତେଟା ହେଲା ଗୋଟେ କରିକି ରଖିଦେବି କାହିଁ କହନା ମୁଁ ଯିବି ସିଆଡେ
ହଁ ହଁ।
ହୁଁ। ଆଉ ଗୋଟେ ବସାରେ ଫ୍ରି ହେଲେ କରିବି। ତୁ ଦେଖୁଛୁ ମୁଁ ଆଡେ ବ୍ୟସ୍ତ ମୁଁ କ ମୋ ସାଙ୍ଗ କ ଆଉ କରିବାରୁନି ଆଉ କଲା ବେଳେ ଏ ଚିଲଉଛନ୍ତି ସେ ଚିଲଉଛନ୍ତି କହନା
ଆଉ ଘରେ ଗୋଟେ ଇଏ ହେଲେ ସେମିତି ହବ ଆଉ।
ତମ ତମ ଘରେ ସମସ୍ତେ
ନା ମା ଆଉ ମୁଁ ଯିବି ବାପା ଯିବେ ଏଇ
ଆଚ୍ଛା ଆଚ୍ଛା
ଘରେ ସମସ୍ତେ ରହିଲେ ଏମିତି ତିକି ଲୋକ ଆଉ
ହଁ ପା ଝାଉଁ ଝାଉଁ ଝାଉଁ ଝାଉଁ
କିଛି ଗୋଟେ ଭଲ ସେ ହେଇପାରିବନି।
ସେ କହୁଛନ୍ତି ସେଟା କରୁଛ କହୁଛନ୍ତି ସେଟା କରୁଛେ ସେଟା
କେଇ ଟା
ତମର କୁକୁଡ଼ା ଅଛନ୍ତି?
ଆମର କୁକୁଡ଼ ଅଛନ୍ତି ଶୁବୁଚି କି?
ହୁଁ।
ତ ଯାହା ହୋଉ ଏ କୁକୁଡା ବି ତୋ ସହିତ କଥା ହେବା ପାଇଁ ଏମିତି ହଉଚନ୍ତି। କହୁଚନ୍ତି ମୁଁ ବି ଟିକେ କଥା ହେବି କାହା ସହିତ କଥା ହଉଚୁ। ତୋର ଆଉ କେତେଟା ହେଲା ରହିଲା?
ନି ଞ୍ଚେ ମୁଁ କିଛି କରିନି ଏପର୍ଯ୍ୟନ୍ତ।
ଯା ହୋଉଁ କାଲି ବି ଗୋଟେ ସାଙ୍ଗ ମିଳିଥିଲା ତମ ଇଏର ସେ ଏ ପର୍ଯ୍ୟନ୍ତ ନା କିଛି ବି କରିନି ସେମିତି ବସିଚି।
ହଁ ସେ ହାବିଡିଟା।
ହଁ।
ହୁଁ କରୁ ତା ମନ। ମୋ ପୁଅ ମୋ ଅନି ନିଜେ ବା କିଛି କରିନି ମୁଁ ତତେ କଣ କହିବି।
ହୁଁ ଜ୍ଞା।
ଏ ତମର ଦେ ତମର କାମ ତମର। କାମ ନାଇଁ ତମେ କରି ପକଉଛ ଯାହାର କାମ ନାଇଁ ସେମାନେ କରିଦଉଛନ୍ତି ଯାହାର କାମ ଅଛି ମୋର ଏପଟେ ସେପଟେ ସବୁ ବୁଆଡେ ଦେଖିବାକୁ ପଡୁଛି କାମ।
ସେଇ ପା। ଘର କାମ ଛେଳି କୁକୁଡା ଗାଈ
ସବୁ କରିବାକୁ ପଡୁଛି। ମଣିଷ ଗୋଟେ ମଣିଷ ଇଆଡେ କରିବ ନା ସିଆଡେ କରିବ ଏଇ ନ କାମ ନ କଲେ ଏ ଘରେ ଯାହା ହଉଛନ୍ତି କହନା ଯାହା କଥା ଶୁଣଉଛନ୍ତି।
ପୁଣି ଘର କା କାମ ସେଥିରେ ପୁଣି ଗାଈ, ଗୋରୁ, ଛେଳି ପେଟା ସବୁ ତ ଦେଖିବାକୁ ପଡୁଛି ଆଉ। ଆଉ। ଖାଇକ ଯିବୁ ନା ସେମିତି ପଳେଇବୁ।
ହାଇ ହୁଁ ଖାଇଛି। ଆଉ ଆଉ କେତେ ଆଉ କେତେ ଅଳ୍ପ ସମୟ ତାପରେ ବନ୍ଦ ଠିକ ଅଛ ମୁଁ ଯିବି ଟିକେ ରେଡି ହେବି।
ତ ଘରେ କିଏ?
ହଁ ପା। ଏ ତୁ ହିସାବ କେମିତି କଲୁ ସେ ସେ ମୁଁ ଯୋଉ ମିନିଟ୍ ଫିନିଟ୍ କରି ଦେବି କେମିତି
ଯେମିତି ତୁ କହିଲୁ ସେମିତି।
ହଉ ହଉ ହଉ ଏତିକି ଥାଉ ମୁଁ ରଖୁଚି ହେଲା।
ହଉ ହୋଉ।
ଚାର୍ଜ କରୁଥିଲି ଜେଜେମା ମିଳିଲା।